ହଁ
ହଁ
ଆଖା କଣ କରୁଛୁ?
ଏଇଠି ବସିଥିଲି ଆଉ ତୁ?
ମୁଁ ବି ଏଇନା ଖାଇକି ଆସିକି ବସିଥିଲି ଏଠି ଆଉ।
ଓହୋ। ଆଉ କଣ ଖାଇଲୁ?
ମୁଁ ଖାଇଛି ସେନତି ଭାତ, ଡାଲମା, ଭଜା। ଏମତି ଖାଇଚି ଆଉ।
ଉଁ ହୁଁ, ହଁ ମୁଁ ବି ଖାଇ ସାଇଲିଣି।
ଓହୋ କଣ ଖାଇଲୁ?
ମୁଁ ବି ସେମିତି ଭାତ, ତରକାରୀ, ଏ ଭଜା ଖାଇଲି ଆଉ।
ଉଁ ହୁଁ, ଆଉ ଗରମ କେମିତି ହଉଚି ସିଆଡ଼େ?
ଗରମ ତ କଇଁ କଥା ଗରମ କଥା କହନି ଗରମ ପ୍ରବଳ ଜୋରେ।
ଗରମ ଦିନ ହଉଥିବ ପ୍ରବଳ ଜୋରେ ଆଉ ହୁଁ।
ତୁ ଯାହାକୁ ଏବେ ଖାଲି ପଚାରିବୁ ଗରମ କେମିତି ନା ଗରମ କଥା କୁହନି।
ହଁ ବା ଗରମ କଥା କହିବନି ଟୋଟାଲି ମାନେ ଏତେ ଜୋରେ ଗରମ ଯେ କହିବନି ମାନେ କହି ହବନି ବି।
ସେଇ ବା, ପୁରା ଅସମ୍ଭାଳ ଆଉ।
ହଁ। ଗରମ ହେଲା ଭଳିଆ ହେଲେ ସିନା ହଅନ୍ତା ସେ ଶଳା ଏମିତି ଗରମ ହଉଚି ଯେ କଣ କହନି କହନି।
ସେଇ ପା ଏତେ ଜୋରେ ଗରମ ଭାଇ କୋଉ ବର୍ଷ ବୋଧ ହେଇନି କଣ ଏଇ ବର୍ଷ ହଉଛି ଏକୁଟିଆ।
ହଁ ବା। ସେ ପୁଣି ଏତେ ଜୋରେ ଗରମ ହଉଛି, କଅନି ମାନେ ଚାଲି ବୁଲି ବି ହବନି ମାନେ ବାହାରକୁ ଯଦି ବାହାରିକି ଯିବୁ।
ହଁ ପା। ମାନେ, ତୁ ତ ମାନେ ଚାଲିକି ବି ତ କୁଆଡେ ଯାଇ ହିଁ ପାରିବୁନି। ହେଲେ ପୁରା ପୁରା କାଳିଆ ତ ହେଇକିରି ତ କାଳିଆ ହେଇଯିବୁ ତାପରେ ଦୁଇରେ ପୁରା ଝାଳରେ ଗାଧେଇ ପଡିବୁ।
ହଁ ମାନେ ଯଦି କା ମାନେ ମଣିଷ ବି ଚିହ୍ନି ପାରିବେନି ଏ ଖରାରେ।
ହଁ, ସେଇଆ। ଏ ଓଦା କପଡା ଚଷ ନୂଆ ବସ୍ତ୍ର ପିନ୍ଧିକିନି ଯିବା କଥା ଆଉ।
ହଁ ଏଇରା ସବୁ ପିନ୍ଧିକି ଯିବ ଆଉ।
ହଁ।
ବାହାରିବ ଯଦି, ଓଦା ତ ଓଦା ତଳେ ଢିଲା ପୋଷାକ ଚଷମା ଚ ପଲ, ପାଣି ବୋତଲ ତ ରହିବ ଯାହାହେଲେ ବି। ତଳେ ସମସ୍ତେ ଶଉଛୂ, ହଁ ତୁ ପାଣି ଫାଣି ପିଉଛୁ ନା ନାଇଁ।
ହଁ ହଁ।
ହଁ ସେମିତି ପିଉଥିବୁ।
ପାଣି ନ ପିଲେ ତ, ମୁହଁରେ ଏଣେ ଯଉ ହଉଛି ବ୍ରଣ ଉଠି ଯାଉଛି ଫୁଣି ଏଣେ
ହୁଁ ହୁଁ।
ଉଁ ଆଉ ତୁ, ପାଣି ପିଉଛୁ ନା ପିଉନୁ ଠିକ ରେ।
ତୁ ପାଣି ପିଉଚୁ ମୁଁ ସବୁଳେ ବୋତଲ ଧରିକି ବୁଲୁଚି।
ଭଲ।
କଇଲୁ ମତେ ରିସ୍କ ନବାର ନାଇଁ।
ହଁ ହଁ ହଁ।
କଣ କରିବି ପୁଣି।
ପୁଣି ପାଣି ଅତ୍ୟଧିକ ଝାଳକୁ ପୁଣି ପାଣି ଏଣେ ପିଇବାକୁ ପୁଣି ଦେଖିବୁ ଥଣ୍ଡା ହେଇଯାଉଥିବ।
ହଁ ପା ଇଆଡେ ପୁଣି ଯୋଉ ଗରମକୁ ପୁଣି ମାନେ ଥରେ ଗାଧେଇଲେ ବି ହଉନି। ମାନେ ଯୋଉ ଲାଗୁଚି ଜେନ୍ତି ତିନି ଚାରିଥର ଖଣ୍ଡେ ଗାଧେଇବାକୁ ପଡିବ।
ହୁଁ। ଏତେ ଜୋରେ ଗରମ ଅସମ୍ଭାଳ ପୁରା କଣ କରିବ।
ହଁ ବା।
ଗରମ ତ ଜଡେ ଜୋରେ ହଉଚି ମା। ମାନେ ପୁରା ମାନେ ମଣିଷ ପୁରା ତରଳି ଯିବ ହାଁ ହାଁ ହାଁ।
ହଁ ଜୋରେ ଗରମ ହୋଉଚି ଆଉ।
ହଁ ପା। ଆଉ କଣ ଖବର ସବୁ ଭଲ ଅଛି ସମସ୍ତେ ଘରେ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି। ତମ ଘରେ ସମସ୍ତେ ଭଲ ଅଛନ୍ତି ନା?
ହଁ ଭଲ ଅଛନ୍ତି।
ଆଉ ତମ ଆଡ଼େ କାର୍ତ୍ତିକ ପୂର୍ଣ୍ଣିମା ହୋଉଚି?
ହାଁ ହୋଉଛି ଆମର ଏଠି ଯୋଉ ଅଛି କରୁଛନ୍ତି ଗୋଟେ ଜାଗାରେ।
ଉଁହୁଁ ଗାଁଟା ଯାକର ଗୋଟେ ଜାଗାରେ ଆଉ।
ହଁ।
ଓହୋ କେମିତି କଣ କରୁଛନ୍ତି କାର୍ତ୍ତିକ ପୂର୍ଣ୍ଣିମା?
କରୁଛନ୍ତି ତ ସେମିତି ଭଲ ମାନେ ଯୋଉ ଆମର ଏଠି ମହାନ୍ତି ସାହି ବୋଲି ଗୋଟେ ୟେ ଅଛି। ସେଇଟି କିନା କରୁଛନ୍ତି ସମସ୍ତେ ଆଉ।
ଓ ହୋ।
ସବୁ ଏମିତି କରୁଛନ୍ତି ଆଉ।
ହୁଁ ହୁଁ।
ସବୁ ମାନେ ପୁରା ବଡଗିନା କରୁଛନ୍ତି ଏଇଠେ ଆଉ ସମସ୍ତେ ମିଶିକି ମାନେ ପୁରା ଟୋଟାଲି ଗାଁ ଟା ଯାକ ୟେ କରୁଛନ୍ତି।
ହଁ ଆଉ କାର୍ତ୍ତିକ ପୂର୍ଣ୍ଣିମାରେ ତୁ ମୁରୁଜ ପୋକଉ?
ହଁ ଏପଟେ ଯୋଉ କାର୍ତ୍ତିକ ପୂର୍ଣ୍ଣିମାରେ ତ ମୁରୁଜ ମାନେ ପୁରା ମାନେ ଯେତେଦିନି ହୁଏ ମୁଁ ସେତେ ଦିନି ଆଙ୍କ ପକାଏ।
ଓ।
ହଁ। ଆମର ସେଠି ମାନେ ଗୋଟେ ଜାଗାରେ ଅଛି ସେମିତି ବଡ଼ କିନା କରିବେ ନହେଲେ ଆଉ ନ ହେଲେ ସବୁ ଏମିତି କରନ୍ତି ସମସ୍ତେ କଣ ଘରେ ୟେ କରିକି ଆଉ।
ଓହୋ। କାର୍ତ୍ତିକ ଘର ଟା ମାନେ ସମସ୍ତେ ମିଶିକି କରିବାକୁ ଭଲ ଲାଗିବ ଘରେ ଏକୁଟିଆ କଣ ଗୋଟେ କରିବ।
ହଁ। ମାନେ ସେମିତି ହୁଁ ମିଶିକି କଲେ ଗୋଟେ ଭଲ ହେବ ଆମେ ସେମିତି ସକାଳୁ ସକାଳୁ ଯୋଉ ଯାଉ। ତା ଯୋଉ ୟେ କରିବା ପାଇଁ ଭସେଇବା ପାଇଁ।
ଡବା।
ହଁ।
ହୁଁ। ତମର ସେଠି ଡଙ୍ଗା କୋଉଠି ଭସଉଛ?
ଆମର ସେପଟେ ଅଛି ଗୋଟେ ମାନେ ଯୋଉ କହୁଛନ୍ତି ବଡ଼ ବନ୍ଧ ବୋଲି ଗୋଟେ ଅଛି ସେପଟେ ଆମର ସେଇଠି ସବୁ ୟେ କରିବେ।
ଉଁ ହୁଁ ସେଇଠି ଡଙ୍ଗା ଭସଉଛ ନା କେତେ ପାଣି ଅଛି ସେଇଟି?
କଣ କହିଲ?
ପୁଣି କେବେ ପାଣି ଅଛି।
ପାଣି ତ ସେନ୍ତି ଅଛି ମାନେ ଯେତେବେଳେ ବର୍ଷା ହୋଉଛି ସେଠୀ ପୁରା ଅଧିକ ହୋଇଯାଉଛି ଆଉ ଯେତେବେଳେ ବର୍ଷା ହେଉଛି ପୁରା କମ୍ ହେଇଯାଉଛି ଆଉ।
ଓ ହୋ। ଓ ହଉ ଆଉ ତମର ତ ଅଛି ଭଲ ସୁବିଧା ଆଉ ଡଙ୍ଗା ଭସେଇବାକୁ। ଆଉ ଭନେଇ ଫନେଇ ଆଡ଼େ କିଏ ଯାଅନି କି?
ହାଁନସ୍ ଯୋଉ ଦିନ ମାନେ ସବୁ ଏମତି ଯାଉ ଗୋଟେ ଗୋଟେ ଜାଗାକୁ ଆଉ।
ହୁଁ ଉଁ।
ଆଉ ସେ କଣ?
ନାଇଁ ଆମର ସେମିତି ଯଉ ଯେତେ ଦିନି ହୁଏ, ମାନେ ପୁରା ଲାଷ୍ଟ ପାଳି ଦିନ ଯଉ। କୋ ଇଏ କରନ୍ତିନି।
ହୁଁ।
ସେଇଥର ଆମେ ଯାଇକି ଭସଉ ଆଉ, ସେଇଥର ମାନେ ଯଉ ଲାଷ୍ଟ। ସେ ଯଉ କାର୍ତ୍ତିକ ପୂର୍ଣ୍ଣିମା ଯଉ ଦିନ ମାନେ କହୁଛନ୍ତି, ସେଦିନ ମୋ ନନା ଜନ୍ମଦିନ ବି ହୁଏ ସେଇଦିନ।
ଓହୋ।
ଆମେ ସେଦିନ ସେମତି ସକାଳୁ ସକାଳୁ ଏମିତିରେ ତ ଇଏ କରିବୁ, ସକାଳୁ ଆମେ ସେମିତି ଗାଧୋଇ ପାଧେଇି ଯାଇକି, କି ଦେଡ଼ି। ତୁ ଘରେ ଗାଧୋଇକି ପଳଉ ନହେଲେ ସେଇ ମାନେ ପୋଖୀରେ ତ ଆଉ ଗାଧୋଇ ହବନି, କାହିଁକିନା ଏଠି ସବୁ ମାନେ ବହେ ଭି ରହିଯାଇଥିବ।
ହୁଁ।
ସେଥିପାଇଁ ଏଇଠୁ ଆମେ ଘରକୁ ଗାଧ ଗାଧେଇ ପାଧେଇ କି ପଳଉ ସେଠି ଯଉ ମାନେ ଇଏ କରିଦଉ। ମାନେ ଯଉ ଭସେଇ ଭୁସା ଦେଇକି ଆସୁ ଆଉ।
ଓହୋ।
ତାପରେ ଘରକୁ ଆସିକି ସବୁ ଏମିତି ମୁର୍ଜ ଫୁର୍ଜ ମୁଁ ପକାଏ।
ହଁ ହୁଁ ହଉ ଭଲ ନାଁ ଆଉ।
ପକା ଆସିକି ଆଉ।
ଉହୁଁ।
ଆଉ ତୁ ସେପଟେ ପାଳନ କରୁଛୁ ନାଁ ନାହିଁ?
ହୁଁ ମୁଁ ଆମର ହଉଛି।
ଆଁ ହୁଁ।
ତମର ବି ସେମିତି ଏପଟେ କଣ କହିଲୁ, ମାନେ ଯଉ ହଉଛି ପଞ୍ଚୁକ ମାନେ ପାଞ୍ଚ ଦିନ ନୁହଁ କି? ପାଞ୍ଚ ଦିନିଆଙ୍କ ଆମ ଗାଁରେ ମାନେ ସମସ୍ତେ ମାନେ ଯେତେକ ସ୍ତ୍ରୀ ଲୋକ। ସମସ୍ତେ ମାନେ ସକାଳୁ ଉଠିବେ ଗାଧୋଇବେ ମାନେ ଯଉ ହଉଛି ମୁରୁଜ ମାନେ ଘରେ ପ କେବେଠୁ ଭଉଣୀ ମାନେ ଯେ ଆମର ଯଉ ଅଛି କଣ ଆମ ଗାଁରେ ଯେତେକ, ଦେବାଦେବୀ ମନ୍ଦିର ସବୁ ତ ଅଛି ମାନେ ସେଇଠିକି ଯିବେ ସମସ୍ତେ ମାନେ ପ୍ରଣାମ ତ କରି ଯିବେ। ତା ସାଙ୍ଗରେ କଣ ମୁର୍ଜ ଫୁର୍ଜ ବି ପକେଇକି ଆସିବା ଆମ ଗାଁର ଝିଅ ଗୁରାବି ମାନେ ରାତିକୁର୍ ପୁର ତିନିଟା ଚାରଟା ତାଠୁ ତ ଉଠିକିନି ମାନେ ଆସିକିନି ପୁରା। ଚଣ୍ଡି ଗୋଷାଳ ରେ ସେ ଯଉ ହଉଛି ଯୋଉଠି କାର୍ତ୍ତିକେଶ୍ଵର ପୂଜା ହୁଏ ସେଠି ଯୋଉଠି ମଠରେ। ନା ତାରେଣି ଠାକୁରଙ୍କ ପାଖରେ ଶନି ମଣ୍ଡପରେ ମାନେ ଏମିତି ଚାରିଆଡେ ପୁରା ପୁରା ମୁର୍ଜ ସ୍ଥାପି ଦେଇଥିବେ। ନାଇଁ ସବୁ ସ୍ତ୍ରୀ ଲୋକ ହେଲେ ସକାଳୁ ମାନେ ଆମ ଗାଁରେ ଗୋଟେ ମାନେ ଭଲ ଗୁଣ କି ମାନେ କଣ କହିଲୁ ପଞ୍ଚୁକର ସବୁ ସ୍ତ୍ରୀ ଲୋକ ମାନେ ଚଞ୍ଚଳ ଉଠିକି ମାନେ ଠାକୁରଙ୍କୁକେ ପ୍ରଣାମ କରିିବି ମାନେ ଗାଁ ଟା ଯାକ ବୁଲି ବୁଲି। ପ୍ରଣାମ କରିବେ ଆଉ ହୁଁ। ଆଉ ଏମିତି ଲାଷ୍ଟରେ ତ ଜୋଉ ହୋଉଚି ଆମର ତ ସେଇ ଜୋଉ ଜୋଉମାନେ କାର୍ତ୍ତିକସ୍ୱର ଯୋଉ ପୁଅ ପିଲା ମାନେ ସେମାନେ କରନ୍ତି ସେମାନେ ଯୋଉ ହୋଉଚି ଯାଆନ୍ତି ବନ୍ଧ ପାଖକୁ ମାନେ କଳସ ବୁଡେଇ ଯାଆନ୍ତି ମାନେ ପାଞ୍ଚ ଦିନିଯାଙ୍କ ବି ଭୋଜି ଭାତ କରନ୍ତି ଗାଁ ରେ ସମସ୍ତେ ମାନେ ସେଇ ମାନେ କାର୍ତ୍ତିକେସ୍ୱର ଲୋକ କିଛି ଖାଆନ୍ତି ଆଉ ଗାଁ ଲୋକ ବି କିଛି ଖାଆନ୍ତି। ଆଉ ଲାଷ୍ଟ ଦିନ ତ ମାନେ ପୁରା ଭୋଜି ଭାତ ହୁଏ ବୋହୁତ ବଡ ଆକାରରେ ଭୋଜି ଭାତ ହୁଏ। ସମସ୍ତେ ପୁରା ଗାଁଟା ଯାକ ଖାଇବେ। ଏମିତି ହୁଏ ଆଉ।
ଏମିତି ସବୁ ହୁଏ ଆଉ।
ହୁଁ। ଆଉ?
ତମର ଏଇଠି ଗାଁ ରେ ଗୋଟିଏ କାତିକସ୍ୱର ବୋଧେ ହୁଅନ୍ତି ମାନେ ଗୋଟେ ଜାଗାରେ ହୁଅନ୍ତି ନା ଆଉ କିଛିଟା ଜାଗାରେ ହୁଅନ୍ତି?
ନାଇଁ ଆମର ସେମିତି ଏପଟେ କରନ୍ତି ଆଉ ମାନେ ଯୋଉ ଗୋଟେ ଗୋଟେ ଜାଗାରେ ଅଛନ୍ତି ପୁରା ସବୁ ମାନେ ମିଶିକି ଇଏ କରିବା ମାନେ ଯଦି ସକାଳୁ ମାନେ ସମସ୍ତେ ସାଙ୍ଗ ହେଇକି ଯିବେ ଇଏ କରିବେ ସବୁ ମୁରୁର୍ଜ ଫୁରୁର୍ଜ ପକେଇକି ଇଏ କରିବେ।
ଉଁ ହୁଁ ନାଇଁ ନାଇଁ ମୁଁ କହିଲି କାର୍ତ୍ତିକସ୍ୱର ପୂଜା ତମର ମାନେ ପୁଅ ପିଲା ସମସ୍ତଙ୍କୁ ମିଶି ଗଟେ ଗାଁ ରେ କରୁ ଗାଁଟାଜାଙ୍କ ମିଶିକି ଗୋଟେ ଜାଗାରେ ନା ସବୁ ସାଇରେ ଗୋଟ ଗୋଟେ?
ଏଇ ଯୋଉ କାର୍ତ୍ତିକେଶ୍ୱବ ପୂଜା? ନାଇଁ ଆମର ଆମର ତ ଏଇ ଗାଁରେ ଗୋଏ ଜାଗାରେ ହୋଉଚି ସେମିତି ଆଉ କୋଉଠି ହୋଉଥିବ ଯଦି ମୁଁ ଆଉ ଠିକ୍ ସେ ଜାଣିନି ତ ଆମର ଖାଲି ଏଇପଟେ ହୋଉଚି ଆଉ।
ଓହୋ।
ହୁଁ ହୁଁ ଆଉ
ନାଇଁ ଆଉ କଣ ଏମିତି ତ କାତିକସ୍ୱର ଯାଆନ୍ତି।
ଆଉ ଘରେ ସବୁ କେମିତି ଭଲ ଅଛନ୍ତି ନାହିଁ?
ହଁ ଘରେ ସମସ୍ତେ ଭଲ ଅଛନ୍ତି ତମ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ଆଉ।
କଣ କରୁଚନ୍ତି ସମସ୍ତେ?
ଏଇଆଣେ ସବୁ ଖାଇ ପିଇକି ଆସିକି ଶୋଇଚନ୍ତି ଆଉ।
ଓହୋ।
ଏମିତି ତ ଗରମ ହୋଉଚି ସବୁ ଖାଇକି ଶୋଇଚନ୍ତି ଆଉ।
ହଁ ଖାଇକିି ହେଇ କେତେ ଜୋରେ ଗରମ ଆଉ କଣ କରିବି। ଗରମରେ କିଛି କାମ ଧନ୍ଦା ବି କିଛି କରିବାକୁଇଛା ହୋଉନଥିବ।
ହଁ ବା ଗରମ ତ କିଛି କରିବା ପାଇଁ ଇଛା ହୋଉନି।
ହୁଁ।
ହଁ ତାହେଲେ ମୁଁ ରଖୁଛି ଆଉ।
ହୋଉ ହୋଉ ହୋଉ।